ହଉ କଣ କରୁଚ।
କିଛି ନାହିଁ ଛାତ ଉପରେ ବସିଥିଲି।
ମଶା କାମୁଡୁନି ମୁଁ ତ ଏ ବାଲକୁନିର ବାଲକୁନିରେ ବସିଛି ମଶା ଟେକି ନେବେ ଜେମିତି ଲାଗୁଛି।
ମୁଁ ଏଇନା ଆଇଲି ଜଷ୍ଟ।
ମେ ବି ଦେଲେ ଆରମ୍ଭ ହବ ମଶା କାମୁଡ଼ା ଆଉ।
ନା ମ ଇଆଡେ ଏତେ ମଶା ନାହାନ୍ତି।
ନାହାନ୍ତି?
ନାଁ।
ଡବାର ପୁରେଇ କି ରଖିଦେଇଛ ନାଁ କଣ?
ନା ଆମର ମଶା ନାହାନ୍ତି ମଶା ଧୂପ ଲଗେଇଛି।
ଓହୋ। ଆଉ କଣ ଖାଇଲ।
ରୁଟି ମଟର ତରକାରୀ।
ଖାଇବା ଟା ହେଲା ପେଶା ଖାଇନି ଖାଇବି ଆଉ।
ସନ୍ଧ୍ୟା ବେଳେ କିଛି ଖାଇନ?
ସନ୍ଧ୍ୟା ବେଳେ ଗୁପ୍ ଚୁପ୍ ଖାଇଥିଲୁ।
ଗୁପ୍ ଚୁପ୍?
ହୁଁ।
ହୁଁ।
ସେ ଖାଇ ଖାଇ କା
ଦେହ ଭଲ ଅଛି?
ଦେହ ଟା ଖରାପ ଅଛିିପା କାଲି ଲାଷ୍ଟ ଚେକ୍ ହବ ଆଉ।
ଓହୋ। ଆଉ ଘରେ ସବୁ କଣ କରୁଛନ୍ତି?
ଏ ସବୁ ବସିଛନ୍ତି ଆଉ କଣ କରିବେ। ଆଉ ତମର ସବୁ?
ମୋ ବାପା ଖାଉଛନ୍ତି, ବୋଉ ଅଛି ସେଇଠି, ନନା ଯାଇଛି ଦାଣ୍ଡ ଆଡେ।
ପାଟି କରୁନାହାନ୍ତି ଫୋନ୍ ଧରିଲେ, ତମ ଭାଇ?
କ କଣ?
ପାଟି କରୁନାହାନ୍ତି ତମ ଭାଇ?
ଶୁଭୁନି।
ମୁଁ କହିଲି ତମମାନଙ୍କୁ ପାଟି କରୁନାହାନ୍ତି ତମ ଭାଇ ଫୋନ ଧରିଲେ?
ଶୁଭୁନାହିଁ। ଯାଇଛି ଦାଣ୍ଡ ଆଡେ ଦାଣ୍ଡ ଆଡେ ଯାଇଛି। ସିଏ ଆସିଲେ ମୁଁ ଫୋନ୍ ଦେଖେନି ଥୋଇ
ପାଟି କରେନି ମୋ ଉପରେ। ଚଢିଯିବ ମୋ ତଣ୍ଟି ଉପରେ ଚଢିଯିବ ଠିଆ ହେଇଯିବ। ଶାବଳ ପକେଇକି ମାରିଦବ ମତେ।
ସେଇଆ ଆଉ।
ସେ ଭାରି ଭୟଙ୍କର ପିଲା ମତେ ଡର ଲାଗେ ଭାରି ତାକୁ।
ହୁଁ ସେ ତମଠୁ କେତେ ବର୍ଷ ବଡ?
କେତେ ବର୍ଷ ମୋ ଠାରୁ ମତେ କେତେ ବର୍ଷ? ତାକୁ ତ ଏବେ ଛବିଶ ବର୍ଷ। ମୋଠାରୁ ସାତ ବର୍ଷ ଖଣ୍ଡେ ବଡ ଆଉ। ମତେ କେତେ ମୁଁ ଜାଣିନି ମତେ କେତେ?
ସମୟ
କିଏ?
ଛଅ ନା ସାତେ?
ଛଅ।
ଡେଟ ଅଫ୍ ଇୟର ମ।
ଛଅ ଛଅ।
ହଁ। ଆଉ ସବୁ ଭଲ?
ହଁ।
ଆଉ କୁଆଡେ ବୁଲାବୁଲି କରି ଯାଇନ?
ବୁଲିବାକୁ ଆଜି ଯାଇଥିଲି। ଯାଇଥିଲି ମୋ ସାଙ୍ଗ ଘର ଗାଁକୁ, ସାଇକେଲରେ
ହୁଁ।
ବୁଲିବାକୁ ନଥିଲା ଗୋଟେ କାମ ଥିଲା ଯାଇଥିଲି ଆଉ।
କୋଉ ଗାଁ
ଗୋଟେ କାମ ଥିଲା ଯାଇଥିଲି।
କାମ ନାଁ ଟାକୁ ବୁଲିବା ନା ଦେଇଦେଉଛ ଆଉ।
ନାଇଁ ବୁଲି ମୁଁ କହିଲି କାମ ଥିଲା ଯାଇଥିଲି ମୁଁ କହିଲି ବୁଲିବାକୁ ଯଇଥିଲି।
ନାହିଁ ନାହିଁ ଫାଷ୍ଟ କହିଲ ନା ବୁଲିବାକୁ ଯାଇଥିଲ ବୋଲି ତାପରେ କହିଲ କାମକୁ ଯାଇଥିଲି।
କାମ କୁ। କାମ କାମ ତ ନୁହଁ କାମ ପାଇଁ ଯାଇଥିଲି କାମକୁ ଯାଇନଥିଲି।
ହେଇ କାମ ପାଇଁ।
କାମ କୁ ଆଉ କାମ ପାଇଁ ଦି ଟାଙ୍କ ହଉଛି ବହୁତ ଡିଫରେନ୍ସ ଅଛି ଦିଟାଙ୍କ ଭିତରେ।
ସେଇଟା ତ ଡିଫରେନ୍ସ। ଆଉ ରଜ କେମିତି କଣ ଗଲା।
ହଁ ସେମିତି ଠିକ ଠାକ୍।
ଠିକଠାକ୍ ଭଲ ନାହିଁ କି ଖରାପ ନାହିଁ।
ନାଁ।
ହଁ କଣ ଖିଆ ହେଲା ରଜ ପିଠା।
ହୁ ରଜରେ।
ହୁଁ।
ପୋଡପିଠା ଆଉ ଇଟିଲି। ଆଉ କଣ କି ପିଠା ଖାଇଛ ଆଉ ଯୋଉ।
ବରା।
ଅଣ୍ଡା ନାଁ ନାଁ ବରା ନୁହେଁ ସେ ଯୋଉ ମୁୂଆଁ ହାଣ୍ଡି ପିଛା ସେଇଟା ଗୋଟେ। ଆଉ ମି।
ହୁଁ ହୁଁ।
ଆଉ କିଛି ନାହିଁ ଆଉ କାକେରା କାକେରା ଆଉ। ପୁର ଦିଆ ଇଟିଲି ଏତିକି।
ଆଉ ନୂଆ ଡ୍ରେସ।
ତିନିଟାଙ୍କ ରଜରେ ଏତିକି ସବୁ ଖାଇ।
କଣ ହେଲା। ଆଉ ଚିକେନ ନା ମଟନ୍ ନା ଛତୁ।
ରାଜ୍ୟରେ ଆମର ଆଇଁଷ ହେଇନି। ହଁ
ସାଧା ସାଧା ତାହେଲେ।
ସାଧା ନାହିଁ ଆମର ଗୋଟେ ଅଣସୁଧୀଆ ଥିଲା ତ। ସେଇ ରଜ ଫାଷ୍ଟ ରଜଦିନ ଆମର ବାର ପଇଲା। ତ ତାଙ୍କ ଘରକୁ ଯାଇଥାନ୍ତୁ ଖାଇବାକୁ ଆଉ ଗଲୁନି।
ହୁଁ।
ସେଇଥିପାଇଁ ଆମର ହେଇନି ନହଲେ ହେଇଥାନ୍ତା ତାପରେ ତ ସଂକ୍ରାନ୍ତି। ପଡିଲା ଲାଷ୍ଟ ରଜରେ ଲାଷ୍ଟ ରଜରେ କୋଉଦିନ ଗୋଟେ ପଡିଥିଲା କେଜାଣି। ରବି ସୋମ ମଙ୍ଗଳ ମଙ୍ଗଳବାର ଦିନ ପଡିଥିଲା ବୋଲି ସେଦିନ ହେଇନି। ଆଛା।
ହୁଁ। ଆଉ ତମ ଦିଦି ହାତରେ କଥା ହେଇଥିଲ ଆଉ।
ମୋ ଦିଦି ହେଦିନ ସେ ମତେ କହୁଥିଲେ ସନ୍ଧ୍ୟାବେେଳେ କଲ୍ କରି ପାଞ୍ଚଟାରେ କହିଲା କଲ୍ କରିବୁ ମତେ। ମୋର ଟିକେ କାମଥିଲା ମୁଁ ମନା କରିଦେଲି ସିଏ ଏଇନା ତାକୁ ମେସେଜ୍ କଲାଠୁ ସିଏ କହୁଚି ମୋର ନେଟ୍ ନାହିଁ
ହଁ ନେଟ୍ ନାଇଁ କଅ ରିଚାର୍ଜ କରଦିଅ ଉଣେଇଶି ଟଙ୍କା
କଣ କହିଲେ ମୁଁ ରିଚାର୍ଜ କରିବି ମୋ ଦୁଃଖ ଜାର ହେଲା
ନାଇଁ ନାଇଁ ତା ତାଙ୍କୁ କହିବ ସେ ତାଙ୍କ
ସିଏ ସିଏ ତାର ନିଜର କରିବନି ଜମା ସିଏ ତ ନିଜର ଜମା କରିବନି ଆଉ କାହାର କରିଦବ ଆଉ କିଏ କହୁନି ରିଚାର୍ଜ କରିଦଉ ହଁ ସାଙ୍ଗେ ସାଙ୍ଗେ କରିଦବ ମ କିନ୍ତୁ ନିଜର କରିବନି।
ହୁଁ
ନହେଲେ କହିବନି ମୁଁ ତା ସାଙ୍ଗରେ ଗପୁଛି ବୋଲି ମୁଁ ତାକୁ ମନା କରିଥିଲି କହଲି ମୋ ବିଷୟରେ କାହା ଆଗରେ ଗପିବୁଣି
ନାଇଁ ମ
କିନ୍ତୁ କହୁଥିଲା କ ତମେ ଫୋନ୍ କରିଥିଲା ଆଉ କଣ କହୁଥିଲା ଏମତି ସବୁ
ସେମିତି ବି ଯୋଉ ନର୍ମାଲ କଥା ହଉଥୁଲ ଆଉ କଣ କରୁଚ କଣ ନାହିଁ ଏ ବି କାମ କରୁଚ। ଶିଶୁମନ୍ଦିରରେ ଦିଦି ଅଛନ୍ତି। ମୁଁ କହିଲି ଶିଶୁମନ୍ଦିର ଶିଶୁମନ୍ଦିର ଅପେକ୍ଷା ଅଙ୍ଗନୱାଡ଼ି ଅଙ୍ଗନୱାଡି କିନା
ଇଲୋ ମୁଁ ଆଜି ଅଙ୍ଗନୱାଡି ଯାଇଥିଲି ମୁଁ ଆଜି ଅଙ୍ଗନୱାଡି ଯାଇଥିଲି। ଏବେ କହୁନଥିଲି କାମ ଥିଲା କାମ ଥିଲା ମୁଁ ଯୋଉ କହୁନଥିଲି କାମ ଥିଲା ଯାଇଥିଲି ସାଙ୍ଗ ଘରକୁ ସେଇ ସେଇ ଅଙ୍ଗନୱାଡ଼ି କତିରେ କାମ ଥିଲା ଅଙ୍ଗନୱାଡ଼ିରେ କାମ ଥିଲା। ଇଣ୍ଟେନ୍ ସିପରେ ଯାଇଥିଲି ଅଙ୍ଗନୱାଡ଼ି।
ଆଚ୍ଛା ପଚାରୁଲୁନି କଣ ମିଳିବ କି ନାହିଁ ଅଣ୍ଡା ଛତୁଆ ଆଜ୍ଞା?
ପ ଆମକୁ କଣ ମିଳିବ ଆଉ ଆମକୁ ଆଉ ମିଳିବନି।
ମାଗି ଆଣିିବ ନା ଆଉ
ଅଣ୍ଡା ଥୁଆ ହେଇଥିଲା ମୁଁ ଅନେଇଥିଲି ଅଣ୍ଡା ଡବାଟାକୁ।
ଦେଲେନି ମୁଁ ମତେ ମାଗିଆକୁ ଖରାପ ଲାଗେ ମୁଁ ତାକୁ ଚକଲେଟ୍ ଦେଇକି ଆଇଚି। କିନ୍ତୁ, ଚକଲେଟ୍ ମୋ ପଇସାରେ ନୁହଁ ମ ସେଇଟା ହଉଚି ମୋ ସାଙ୍ଗ ପଇସାରେ ସେ ନେଇଆସିଲା କୋଡିଏଟା ମୁଁ ସେଇଟାକୁ ଧରିକି ଦେଇଦେଲି। ମୁଁ କେମିତି ତାକୁ କହିବି ଆଣିଆକୁ ସିଏ କହିଲା ମୁଁ ନେଇଆଉଚି ପଇସାରେ
ହୁଁ ଆଉ ଚକଲେଟ୍ ତମେ ଚକଲେଟ୍ ଦେଲ ତାଙ୍କୁ କହିଥାନ୍ତ ଅଣ୍ଡା ସିଝେଇକି ଆଉ ସିଏ ମନା କରିଥାନ୍ତେ କି
ଆଜି ତ ମଙ୍ଗଳବାରେ। ଆଜି ମଙ୍ଗଳବାରେ ଅଣ୍ଡା କେମିତି ଆଣିବୁ ବୁଧବାର ହେଇଥିଲେ ଦେଇଦେଇଥାନ୍ତେ।
ନା ସିଝା ଅଣ୍ଡା ନା କଣ?
ଆରେ ସାଙ୍ଗ ଘରୁ ସିଝେଇକି ନେଇ ଆସିଥିଲୁ।
ଆରେ ତମେ କଞ୍ଚା ଆଣିଥାନ୍ତ ଟ୍ରେନ ସହ ସାଇକେଲରେ ପଛରେ ବାନ୍ଧିକି କି
ତାଙ୍କ ଘର ପାଖରେ ବା ଅଙ୍ଗନୱାଡ଼ି। ଘର ପାଖରେ ଚାଲି ଚାଲି ପଳେଇବୁ ଗୋଟେ ପାଞ୍ଚ ମିନିଟ୍ ବି ଲାଗିବନି ତିନି ମିନିଟ୍ ଲାଗିବନି ଦିଇ ମିନଟ୍ କଇବ
ଫାଇନାଲ ଫାଇନାଲ କୁହ କେତେ ଟାଇମ୍ ଲାଗିବ?
ଦୀ ଟା ଦି ମିିନିିଟ୍।
ଦିଇ ମିନିଟ୍
ହୁଁ ଚାଲି ଚାଲି ଗଲେ। ସାଇକଲ ମୁଣ୍ଡ ଲାଗିଗଲେ ଘିର ବିରି ଖାଏ
ହୁଁ ଆଉ ସାଇକଲ ଟା ବାହାରିିବବନି ସାଇକଲ ଟା ଚଲେଇ ବନି ବୋଧେ। ଉଡେଇକି ନେଇ ପଲଇବୋଧେ ସାଇକଲଟା ତ ମାପିକି ରଖିଚ ନା? ତାହେଲେ ଖାଇ ପିଇକି, ତାହେଲେ ଖାଇ ପିଇକି ଛାତ ଉପରେ ଆସିକି ପେଟ ପୂଜା କରିକି ଠିଆଇଛ ଆଉ ବହିଛ ଆଉ।
ଠିଆ ହେଇଚି ନା ବଇଚି ମୁଁ ଶୋଇଚି।
ଛା ଛାତ ଉପରେ ଶୋଇ ପଡ଼ିଚୀ।
ହଁ ଗୋଟେ ଫୋନ୍ ଦଉନି।
ଉୁଁ ଫୋନ୍ ଫୋନ୍ ହଉଚି।
ପବନ ଦଉନିପା। କାଲି ହୋଉଥିଲା ପବନ୍ ଆଜି ଦଉନି। କଣ
ରୁଟିି ଚାଟା ଆଣେ ଖାଇବା।
ଶୁଭୁ ନାହିଁ ମୋତେ।
ଆଜି ରୁଟି କେତେଟା ଖାଇଛନ୍ତି ଦିଟା ନା ତିନିଟା ତିନିଟା ଯି ଏଇ ନୁହଁ ଯଦି ଦି ନା ନା ଏବେ
ଏବେ ମୁଁ ପାଞ୍ଚଟା ଖାଇଚି।
ତାହେଲେ ନିଦ ଟିକେ କମ ହବ ଆଉ।
ଆଁ
ନିଦା ଟିକେ କମ୍ ହବ।
ହେଇଲୋ କଉଠୁ ବାଇକ୍ ଯାଉଚି।
ବାଇକ୍ ଯାନ୍ତାନିନା କଣ।
ନା ନା ସେ ବାଇକ୍ ନୁହଁ ସେ ବାଇକ୍ ନୁହଁ ସେ ଯଉ ସାଉଣ୍ଡ ପାଇକ ସାଉଣ୍ଡ ପାଇକ। କେତେ ଜୋର୍ ସାଉଣ୍ଡ କରୁଚି।
ଓହୋ।
ମାନେ ସେ ଯାଇ ମେନ୍ ରୋଡ ଉପରେ ଯାଉ ଯାଉଚି ମେନ ରୋଡ ଉପରେ ଯାଉଚି ଇ ଠିକ୍ ସାରା ବୁଝୁନି ଯୋଉ ବହୁତ୍ବ ବାଟ ଗଲେବି ସାଉଣ୍ଡ ହୁଏ ହେଟା କି ବାଇକି?
ହ ସି
କନ୍ତ ଆଁ
ନିଞା ନା ଜେଡେକ୍ସ
ବୋଧେ ନିଞା ନା କଣ। ସେ ବହୁତ ସାଉଣ୍ଡ ସେ ବହୁତ ବାଟ ଗଲା ପରେ ବି ସାଉଣ୍ଡ ହ
ଆମର କେତେ ଆମର କେତେ ଗାଡି ଅଛି। ଜେଡ ଏକ୍ସ ଟେନାର କାୱାସାକୀ ନିଞା।
ଦେଖିବି ବୋଲି କେମତି ମତେ ଦେଖପାରୁନୁ। ମେନ ରୋଡ଼ରୁ ସବୁବେଳେ ଯାଉଛି କିନ୍ତୁ ଦେଖିପାରୁନି। ମୁ ବସିବି ବୋଲି ଇଛି ନା ସେ ବାଇକୁ ତାଲେ ଦେଖିବାକୁ ଇଚ୍ଛା ହଉଛି ମାନେ ମୁଁ ଠିଆ ହେବି ଠିଆ ହେଇଥିବି ସେଇ ବାଇକରେ ଯିବ ସେମତି ସାଉଣ୍ଡ କରିକି। ମତେ ସେତିକି ଦେଖିବାର ଅଛି।
କେମିତିଆ କଲର ଟେ ଗ୍ରୀନ୍ କଲର?
ଆଁ? ଯେମିତି ଅଛି ପୁରା ତ ହବ କିନ୍ତୁ ମୁଁ ସବୁଦିନିପା ଯାଉଛି। ମୁଁ ଦେଖିପାରୁନି ଭଲ ସେ। ମୁ ଅନେଇଲା ବେଳକୁ ପଳେଥିବେ ସାଙ୍ଗ ସାଙ୍ଗେ ସାଙ୍ଗେ ସାଙ୍ଗେ ଅନେଇଥିବୁ ସାଙ୍ଗେ ସାଙ୍ଗେ ପଳେଇବ ଆଉ କେତୋବେଳେ ଜାଣିପାରିବିନି।
ଇଟ ଏଡ଼େଇଲ।
ଥରିଏ ଦେଖିଚି ଥରିଏ ଦେଖିଚି ଜମା। ମୁୁ ଭଲ ଶୁଆଇ ପାରିଲିନି ମନ ଦୁଃଖ ମୋର କାରଣ ମୁଁ ବହୁତ ଲଭ କରେ।
ଆଚ୍ଛା ହଉ ଡିକ ଅଛି। କଲ କର ତମ ଆଡୁ, ତମ ଆଡୁ କଲ କଲ।
ନାଁ ଆଉ।